ହଁ ହଁ।
ହଁ ଦିଦି କଣ କରଚୁ? ବସଥିଲି।
ମୁଁ ବି ବସଥିଲି।
ଓ ଖାଇଥିଲ କଣ?
ମୁଁ ଏଇ ଯାଇଥିଲି ମର୍କେଟ ଖାଇଥିଲି ମୋମୋ।
ଆଜି ବା ଗୁରୁବାର ନା କଣ?
ହଁ ହୁଁ। ମୁଁ ନିରାମିଷ ଖାଏ। ହଁ। ଆମିଷ ଖାଏ ।
ଆଚ୍ଛା ଆଚ୍ଛା ହଁ ହଁ ମୁଁ ଜାଣିନଥିଲି ମୋର ଆଉ ମନେ ନାହିଁ। ଦିଦି ମୋ ମୋ କ କଥା ବାର୍ତ୍ତା ଯଦି ଭଲ ନସୁବ ମତେ କହିବ ହେଲା। ମୁଁ ନହେଲେ ବାହାରକୁ ଯିବି।
ହଉ।
ହଉ ଆଉ କଁ କୋହୁଚ?
କଁ ଖାଇଥିଲ?
ମୁଁ ଖାଇବି ବୋଲି ଏଁ ଯାଇଥାନ୍ତି କଣ ବନେଇଥାନ୍ତି, ନିଜେ ବନେଇ ଖାଇଥାନ୍ତି। ହେ ବନେଇିଲି। ଉନିତ ଆଉ ଟିକେ ଗଲେ ଖାଇବି ଆଉ।
କମ ସବ
ମୁଁ ଇପୀ ବନେଇଥାଆନ୍ତି
କେମିତି ବନେଇବ ଟିକେ କୁହନି?
ହଁ ଫାଷ୍ଟ ତେଲ ପକେଇବ। ହେଲା। କଣ ପରିବା ପକେଇକି ଯେମିତି ବନେଇ ସେଇଟା ପାଇଁ
ମ ତମେ ତମ ଶୈଳୀରେ ଯେମିତି ବନାଅ ତମେ ତମ ଇଏରେ ଯେମିତି ବନାଅ ତମେ ଯେମିତି ଆମ ଡିଜାଇନ।
ହୁଁ ତେଲ କେଗ। ତାପରେ ତାପରେ ଜିରା ପକେଇବ। ତାପରେ ଲଙ୍କା ପକେ କେ ପିଆଜ ପକେଇବ ଟମାଟର ପକେଇବ ପକେଇଲା ପରେ କେ ଭାଜି ଦବ ତାକୁ। ଭାଜି ସାରିଲା ପରେ ଟିକେ ରେଟ ପଡେଇ ଆସ। ଆସ ତାପରେ ରେ ହଉଛି କି ଯାହା ତମର ପରିବା ପକେଇବାର ଯଦି ଥିବ ପରିବା ପକେଇବ ନହେଲେ ଯଦି ନ ପକେଇବା ଥିବ ତମେ ପକେଇବନି ହେଲା। ତାପରେ ହଁ ଯୋଉ ଲୁଣ ଲଙ୍କା ଗୁଣ୍ଡ ପକେଇବ ହଳଦୀ ଗୁଣ୍ଡ ପକେଇବ। ପକେଇ ସାରିଲା ପରେ ତା ଓ ଛାଡିଦବ ସେମତି ଟିକେ ତାପରେ ଆଉ ଗୋଟେ ଗେ ଇଏରେ ତମେ ଇପି ଟା ଗରମ ପାଣିରେ ପକେଇ ଦେଇେଇଥିବ ତାପରେ ଏମିତି କି ଆଳୁ ଆଉ ପନିପରିବା ସିଝିଗଲା ପରେ ତାପରେ ଆମେ ଇପିଟାକୁ ପକେଇବା ଇପିଟାକୁ ପକେଇଲା ପରେ ସେ ଟିକେ ପାଣି ଦେଇଦବା ସେ ହେଲା ପରେ ତାପରେ ଇପି ମସଲା ଟାକୁ ପକେଇଦବା ହେଲେ ଆଉ।
ହଁ ଆଉ ମ୍ୟାଗି କେବେ କେମ
ନାଁ ମୁଁ ମୋଇ ମୁଁ ଆଜି ଗୋଟେ ରୋଷେଇଟା ଦେଖିଛି ସେଇଟା କରୁଛି। ହଁ ମୁଁ ଆଜି ସେ କିଛି ଦହିିବଇଗଣ। କେମିତି କରନ୍ତି ହେଲା ଦହି ବାଇଗଣ କେମିତି କରନ୍ତି କହିଲା ଆୟୁଷ୍
କେମତି?
ଫାଷ୍ଟ ଆମେ ଯୋଉ ବାଇଗଣ ତାକୁ ହେଲା
ହଁ।
ଟିକେ ଲୁଣ ପକେଇି ପୁରା ଭାଜିଦବା। ଭାଜିଲା ପରେ ତାପରେ ତା ବାହାର କରିଦବା ତାପରେ ଗୋଟେ ଛୁ ଙ୍କ ଦିଆ ଯାଇ ଜାଣିଚନା? ହଁ। ସେଇ ଛୁଙ୍କ ଟାକୁ ଫାଷ୍ଟ ତେଲ ପକେଇବା ତେଲ ପକେଇ ସାରିଲା ପରେ ତେଲ ପକେଇ ସାରିଲା ପରେ ଯୋଉ ଶୁଖିଲା ଲଙ୍କା ସେଟା ପକେଇବା ତାପରେ ଜିରା ପକେଇବା ତାପରେ ଆମ୍ୱ କସିଆ ଅଦା ଯଉ
ହଁ ହଁ ହଁ।
ଆଉ କଣ ଯୋଉ ଭେଷୁଙ୍କ ପତ୍ର ସେଇଟା ପକେଇବା ଏତିକି ସବୁ ପ ପକେଇଲା ପରେ ତାରେ ଯୋଉ ଦହି ତାକୁ ପକେଇବା ହେଲା ଆଉ ଟିକେ ହଉ ପାଣି ଦେଲେ ଚଳିବ। ନଦେଲେ ଚଳ ହେଇ ସରିଲା ପରେ ବାଇଗଣ ଟା ଥଣ୍ଡା ହେଇଯାଇଥିବ ତାପରେ ପକେଇଦବା। ହେଲା।
ଆଠ୍ ବଢିଆ ତ ଶିଖିଛ ଆଉ ମୋତେ ଆସେ ସବୁ ଆସେ ଆ ବାସ୍ ତମେ ମତେ ପଚାରୁ ନା କୋଉ ରେସିପି ଟା କହିବି? ମୁଁ କରିଛି। ଫାଷ୍ଟ ମାନେ ଫାଷ୍ଟ ଫୁଡ ଯୋଉଗୁଡା ଜଳଖିଆ କହିବି? ନା ଆ ତିରୀ
ନା ନା ଘର ଘର ନାହିଁ ହଁ ହଁ ହଁ ହଁ ଚିଲି ମସରୁମ୍ ମୋତେ କୁହ।
ଚିଲ୍ଲି ମସରୁମ୍। ଫାଷ୍ଟ ମସରୁମ୍ ଆଣିବା ଆମେ କାଟି କୁଟିିକି ତାକୁ କୁ ଟିକେ ହଳଦୀ ହଳଦୀ ଲୁଣ ପକେଇକି ଟିକେ ସିଝେଇ ଦବା। ସିଝେଇ ଦେଇକି ପାଣି ବାହାର କରିଦବା। ବାହାର କରିକି ତାକୁ ତେଲରେ ଭାଜିଦବା। ଜଣେ ଜଣେ ଛାଣନ୍ତି ବି ଯୋଉ କଣ କଣ ପକେଇବ ତା ଦେହରେ ଆ କର୍ଣଫ୍ଲାୱାର ଯଦି ତମେ ମଇଦା ପକେଇବ ନା ଜଉ ପକେଇ ପାରିବ ଟିକେ ମଇଦା ବେସନ ବେସନ ନୁହେଁ। କର୍ନଫ୍ଲାୱାର ଆଉ ମଇଦା ମଇଦା ପକାଇ ଏବଂ ହୁଁ। ତା ଦେହରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଆଉ ଗରମ ମସଲା ଟିକେ ଆଉ ଚାଟ୍ ମସଲା ଯଦି ଥିବ କେଇବ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜି ଜିରା ଗୁଣ୍ଡ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଜିରା ଗୁଣ୍ଡ ଆଉ ଧନିଆ ଗୁଣ୍ଡ ଆଉ କଣ ଯଉ କରି ମସଲା। ଆଉ କଣ ତ ସେଟା ଚାଟ ମସଲା ଟିକେ ଲୁଣ ପକେଇକି ମସରୁମ କୁ ଗୋଳେଇ ଦବ ଗୋଳେଇ ଦେଲା ପରେ ତାକୁ ଛାଣିବ ଛାଣିଦବ। ତେଲରେ। ତାପରେ ଏପଟେ ଆଉ ଗୋଟେ କଡେଇଟେ ଟିକେ ଅଳ୍ପ ତେଲ ନେଇକି ତମେ ଯୋଉ ରସୁଣ ଟିକେ କେ ଚୁନଚୁନ କରିକି ଅଦା କି ତାକୁ ଟିକେ ଗୋଳେଇବ। ସେ ଟିକେ ବାଉ ମାନେ ମାଟିଆ ମାଟିଆ କଲର ପଳେଇ ଆସିଥିଲେ ତା ଦି ଏମତି ସ୍ ସାଇଜ ର ମାନେ ଚାରିିକଣିଆର କାଟିଥଥିବା ଯୋଉ ପିଆଜ କ୍ୟାପସିକମ ଆଉ ତମେ ବନ୍ଧାକୋବି ପକେଇ ପାରିବ। ବନ୍ଧାକୋବି ତାକୁ ପକେଇ ଦବ। ତାକୁ ପକେଇକି ଟିକେ ଲୁଣ ପକେଇଦବା ଆଉ ଗରମ ମସଲା ଟିକେ ପକେଇଦବା।
ତମେ ଯେତିକି କହିଲଣି ମୋର ମନେ ନାହିଁ ସେତିକି।
ଠିକ ଅଛି ତମେ ଯେବେ କାହାମତେ କା କରଦବ ମୁଁ କହିଦେବି।
ହଁ।
ହଁ। ତ ତାକୁ ଟିକେ ଭାଜିଦବା ଭା ଭାଜି ଦେଲା ତା ପରେରେ ସୋୟା ସସ୍ ଟମାଟୋ ସସ୍ ଚିଲ୍ ସସ୍ ଆଉ ଭିନେଗାର ପକେଇବ ତ ପକେଇବ। ନହେଲେ ନାଇ ଟ ଟିକେ ଗୋଳେଇବ ତା ସହିତ ଟିକେ ଚାମଚେ କର୍ଣଫ୍ଲାୱାର। ପାନେ ଗୋଡେଇ ଦେଇଥିବ ଭଲଗି। ତାକୁ ଟିକେ ପକେଇଦବା। ପୁରା ଗୋଳେଇଲ ତାପରେ ଗୋଳିକି ଯୋଉ ଚୁନ ଯୋଉଟା ଛାଣିଥିବ। ସେଇଟା ପକେଇଦବା ତାକୁ ପାଞ୍ଚ ମିନିଟ୍ ଅନ୍ତର ଗୋଳେଇବ। ଯେମିତି ସେ ଯୋଉ ସନଫ୍ଲାୱାର ପାଣୀ ଟା ଦେଇଥିଲ ସେଟା ଟିକେ ଭଲସେ ଫୁଟିଯିବ। ତାପରେ ତମେ ଯେତିକି ଅନୁସାରେ ଯେ ତମେ ଟିକେ ପାଣିଆ ରଖିବାକୁ ଚାହିଁବ ଯେମିତି ତାର ଟିକେ ତାର ଗ୍ରେଭି ଟା ଟିକେ ଆସିବ ଯେମିତି ତା ଦେହରେ ଆଉ ଟିକେ ପାଣି ଦବ ଯଦି ଶୁଖିଲା କରିବା ପାଇଁ ଚାହିଁବ ତାରେ ଶୁଖିଲା କ ତ। ଏ ରେଡିଗଲା ଆମ ଲି
ଗମେ କଣ ସବୁ ଶିଖିଛ।
ହଁ ମୁଁ ଫାଷ୍ଟ ଫୁଡ ଆଇଟମ ସବୁ ଶିଖିଛି ଆଉ ରୋଷେଇରେ ଡା ମାନେ ଏଇ ଯୋଉ ରାଇତା ଫାଇତା ହୁଏ। ହ ସେଗୁୁର ଶୀଖିନି
ମୁଁ ବି ସିକିନି ମୁଁ ତ ନୂଆ ନୂଆ ଶିକୁଛୁ ତମେ ସିଖିଲନି ବୋଧେ ଆଉ।
ହଁ ତ ଆଉ ସିକିଲିନି।
ମୁଁ ଏବେ କଣ ମତେ ବନେଇ ଭାତ ଆସିବ ଡାଲି ଆସିବ ଆଉ
ହୁଁ ମୁଁ କଷା ଫସା ଟିକେ ଭଲ ଲାଗୁ ନିହିଁ ଆଉ। ତମ ସାର ଟିକ ଭଲବନାଏ।
ଆଚ୍ଛା ଆଚ୍ଛା। ହଁ ଯେତିକି ଶିଖିଛି ଉପାଶ ଜଣ ରହିବନି।
ହଁ ହଁ।
ଆଉ ସବୁ ଭଲ ନା।
ହଁ।
ଦିଦି ତମ ଗାଁ ରେ ଯୋଉ ମନ୍ଦିର ଟା ନାହିଁ ନା।
ହଁ।
ହ ଯଉ ନୃସିଂହ ମନ୍ଦିର।
ନୃସିଂହ ମନ୍ଦିର ତା ପାଖରେ ଥିବ ବି
ହଁ ସେଇ ମନ୍ଦିର ଟା କଣ କେମିତି କଣ?
ମାନେ ଆମର ସେଠିଶିବ ହଁ ମୁଁ କହୁଛି ଅ
ହୁଁ,
ସେଠି ଶିବ ଠାକୁର ଅଛନ୍ତି।
ହଁ,
ଆଉ ତାପରେ ଆମର ସେଠି ନୃସିିଂହ ଠାକୁର ଅଛନ୍ତି ନୃସିିଂହ ଠାକୁର ଆମର କଣ ସବୁ ବର୍ଷ, ନୃସିଂହ ପୂଜାରେ ଆମର ସେଠି ମେଢ ହୁଅନ୍ତି ଏବେ ଦି ବର୍ଷ ହେଲାଣି ଆମର ମାନେ ମୂର୍ତ୍ତି ବି ଅଛନ୍ତି ଏବେ ମୂର୍ତ୍ତି ମୂର୍ତ୍ତି ସ୍ଥାପନ ହେଇଛି କିନ୍ତୁ ଆମର ଯାହା ହେଲେ ବି ମେଢ ହେବେ ମାନେ ମାଟିରେ ହେବେ। ଆରବରସ ପ୍ରତିବର୍ଷ ନୃସିଂହ ଠାକୁର ଏଥର ପୂଜା ରେ ସେ ସେ ଆମର ସାତ ଦିନ ପୂଜା ହବ ହଁ, ହଁ ସେ ସାତ ଦିନ ପୂଜା ହବ। ସାତ ଦିନ ପୂଜା ଭିତରେ ଆମର ଚାରି ପାଞ୍ଚ ଦିନ ବେଳକୁ ଛୋଟ ଛୁଆଙ୍କର ଡ୍ୟାନ୍ସ ହବ ଡ୍ୟାନ୍ସ ପୋଗ୍ରାମ ହବ ତାପରେ ଆମର ଯାତ୍ରା ହୁଏ ଯା ଯାତ୍ରା ହୁଏ। ଦି ଦିନ ତିନି ଦିନ ଯାତ୍ରା ପାଟି ପଡନ୍ତି। ହଁ ବଢିଆ ମାନେ ସେମିତି କିଛି ନାହିଁ କି ଯେ ପାଲ ଫାଲ ଟଙ୍ଗା ଟଙ୍ଗି ନାହିଁ ତମେ ଟିକେଟ କରିବ ତ ଚେୟାର ବସିବ। ନହେଲେ ମନ୍ଦିର ପିଣ୍ଡା ରେ ବସିବ। ବସିବ। ଟିକେଟ ନ କରିକି ମାନେଲୋକ ଲୋକମାନେ ହୁଅନ୍ତି ମାନେ ମସ୍ତ ଲୋକ ହୁଅନ୍ତି
ହଁ ମୁଁ ଯେତେବେଳେ ଆଗରୁ ମୁଁ ଯେ, ତ ଆଗରୁ କରିଛେ। ଯାଏ ମୁଁ ଗଲା ବେଳେ ଭିଡ କିନ୍ତୁ କଣ ହୁଏ ମୁଁ ଜାଣିଛି ନା ମୁଁ ଜାଣିନି କିନ୍ତୁ ପୁରା ଭିଡ ହୁଏ ଅଧିକା ସେଇି ଦେଖେ ଗୋଟେ ଗାଡି ଥୁଆ ହେଇଯାଇଥିବ ଯାଇ ହୁଏନି ମୁଁ କୁହେ ଏଠି କଣ ହଉଛି ସବୁ ବର୍ଷ ହଁ,
ଯାତ୍ରାବେଳେ ତ ଯାଇ ଏ ବର୍ଷ ଯାଇଚି ଏ ବର୍ଷ ଅ ତିନିଟା ଆଙ୍କ ଯାତ୍ରା ଦେଖିଚି। ତିନି ଦିନ ପୁରା ଦେଖିଚି କିନ୍ତୁ ଅ ଅ ଥିଲା ଗୋଟେ ପଡ଼ିଥିଲା କଣ ତୋ ମାଟି ଅଗଣାର ବୋହୂ। ଆଉ ଗୋଟେ ପଡ଼ିଥିଲା ଆଉ ଗୋଟେ ଏ ଥିଲା ସାତ ରଙ୍ଗ। ସାତ ରଙ୍ଗ ବୋଧେ ଥିଲା ହଁ ହଁ।
ଆଚ୍ଛା ଆଚ୍ଛା।
ମୁଁ ସବୁ ରାତି ଆଉ ଗୋଟେ ପଡ଼ିଥିଲା କଣ ତ ତୁ ତୁ କାନ୍ଦିଲେ ମୁଁ ମରିଯିବି।
ଓହୋ। ଲୋ କ କେତେ କଁ ହୁଅନ୍ତି?
ଲୋକ ହୁଅନ୍ତି ବଢ଼ିଆ ବାଗରେ ହଁ।
ତଥାପି କେତେ?
ତଥାପି ଅ ପୁରା ଫୁଲ ହେଇ ଯାଆନ୍ତି କିନ୍ତୁ ଜାଗା ରୁହେ ଆଉ।
ଆଚ୍ଛା ଆଚ୍ଛା। ମନ୍ଦିର ଫନ୍ଦିର ଅଛି ନାଁ? ସେମିତି ତ ନାହିଁ କିି ଏମତି ଟିକେଟ ହେଲେ ବସିବେ ନହେଲେ ନାହିଁ। ହଁ ହଁ ଆଚ୍ଛା।
ହଁ ପିଣ୍ଢାରେ ବସି ଯାଆନ୍ତି। ହଁ।
ଓହୋ ବର୍ଷା ହୋଉଚି। ଦିଦି
କଁ କଇଲ?
ମୁଁ କଇଲି ବର୍ ଷା ହୋଉଚି।
ବର୍ଷା ଏଇ ପକେଇଲା ପା। ବର୍ଷା ପକେଇଲା ମୁଁ ହଁ ବର୍ଷା ପକେଇଲା।
ଓହୋ ଆମ ଆଡ଼େ ବି ସେଇ କରେଣ୍ଟ ବି ପଳେଇଲା ତ। ତମ ଆଡ଼େ ବି ହୋଉଥୁବ ବୋଧେ। ଆଚ୍ଛା।
ଜୋରେ।
ହୁଁ। ଆଉ କଁ କୁହ।
ବର୍ଷା ପକେଇଲା ପୁରା ଜୋ ଯେ
ଚାରଟା ଓଳୁରୁ ତ ବର୍ଷା ଉଠେଇ
ହଁ ବର୍ଷା ନାଁ ଏବେ ପୁରା ଫେମସ୍ ହେଇଯାଇଚି ନାଁ।
ହଁ।
ଉଁ ହୁଁ।
ହଁ ତ ଆସମୀ ଦିଦ- ତ କଥା ହେଇଥିଲ
ହଁ କଥା ହେଇଥିଲି।
ଓହୋ।
ଆଉ ତମ ଘରେ ସବୁ ସମସ୍ତେ କଣ କରୁଛନ୍ତି।
ଆମ ଘରେ ସବୁ ଚା କରି ଏବେ ପିଉଥିଲେ। ମ ସବୁଦିନ ସକାଳେ ଚା ହୁଏ ଆଉ ସଧ୍ୟାବେଳେ ବି ଚା ହୁଏ। ହେଲା ପିଉଥିଲେ। ସବୁ ଏଇ ବର୍ଷ ଟା ହେଲା ଆ ପଳେଇବେ ବ ହବ
ଅ ହୋ।
ହଁ ନା ମ ଭଲ ଲାଗେନି ବିଲକୁଲ ମୁଁ ପିଏନି।
ହଁ ହଁ।
ମତେ ଭଲ ଲାଗେନି କିନ୍ତୁ ମୁଁ ଯେତିକି ଜଣଙ୍କ ଠାରୁ ଶୁଣିଛି ସମସ୍ତଙ୍କୁ ବହୁତ ଭଲ ଲାଗେ କିନ୍ତୁ ମତେ ଭଲ ଲାଗେନି।
ନାଇଁ ମୁଁ ସଦାବେଳେ ପିଏନି କିନ୍ତୁ ଯୋଉତେବେଳେ ଯଦି ଭଲସେ ପୁରା ଅ ମତେ ଟିକେ କଣ କହିଲ